ହ୍ୟାଲୋ।
ହଁ।
ହଁ ମୁଁ ଏନା ଏଇଠି ବସିକି ଟିଭି ଦେଖୁଥିଲି ଯେ ମୁ ଦେଖିଲି ଆଡେ କଣ କଟକ ଭୁବନେଶ୍ଵର ଆଡେ ବହୁତ ବଡ ମାତ୍ରାରେ ମାତ୍ରାରେ କଣ? କାଳ ବୈଶାଖୀ ପୁରା ମାଡି ଆସୁଛି। ହେଇଯାଇଛି ଘର ସୁ କଣ କଣ ସବୁ ହେଇଚି
କୁହନି କାଳ ବୈଶାଖୀ ହେଇକ ପୁରା ଗଛ ପତ୍ର ଭାଙ୍ଗି ଗାଡି ଫାଡି ଭାଭଙ୍ଗି ପୁରା ଛିନ୍ ଛତର କରିଦେଇଛି। ପୁରା ଏରିଆରେ ପୁରା ଖରାପ ପୁରା ଏତେ ଜୋରେ ପବନ ହେଲା ଯେ କୁହନେଇ ଗାଡି ଫାଡି ସବୁ ଅଟକେଇ ଉଟୁକା ଦେଇ ଗଛ ମୁଛ ଭାଙ୍ଗି ସବୁ ଆଜବେଷ୍ଟ୍ ଫାଜବେଷ୍ଟ ଉଡ଼ି ସବୁ ବୋର୍ଡ ଫୋଡ ଉଡ଼ି ସବୁ ନଷ୍ଟ ଭଷ୍ଟୁ କରିଦେଇଛି ଲୋକମାନଙ୍କର ବହୁତ କ୍ଷୟ ଖ୍ୟାତି ହେଇଛି। ଏ ସବୁ ଚାଲିଛି ଆଉ ବହୁତ ଦୂରେ ଆଉ ଏତେ ଯୋରେ ପବନ ବେଗ ବଢିଲା ଯେ କହିବା କଥା ନୁହ। ଆଉ ଲୋକଙ୍କର ବହୁତ କ୍ଷତି ବା ହେଇଛି। ଆଉ ଏଇ କାଳବୈଶାଖୀରେ ଗଛ ଫଚ ବହୁତ ଭାଙ୍ଗିକି ରାସ୍ତାଘାଟ ପୁରା ବନ୍ଦ। ଗାଡି ଫାଡି ବି ବନ୍ଦ ହେଇଯାଇଛି।
ଚାଲିଛି ଆଉ।
ତ ଅ ତାଙ୍କର ସେ କହିଲେ ଯେ ଯେ ତାଙ୍କର କାଳେ ତାଙ୍କ ଘର ପାଖରେ ଗୋଟେ ବ ବହୁତ ବଡ଼ ଥିଲା ବରଗଛ ସେ କାଳେ ପଚାଶ ବର୍ଷର ଆଁ ଗଛ ହବ। ସେ ବରଗଛଟି କାଳେ ତାଙ୍କର ପୁରା ଓପ ପୋଡି ଯାଇଛି। ଯେ ତାଙ୍କ ଘର ପାଖରେ ଏନା କେ ଏତେ ବଡ ପଚା ବ୍ ଆ ର ଗଛ ଷାଠିଏ ବର୍ଷର ଗଛ ସେ କେତେ ବଡ଼ ବଡ଼ ତା ର ଡାଳ ସବୁ ଅଛି। ସେ କଣ ହେଇଚି ତାଙ୍କର ରାସ୍ତାକୁ ପୁରା ସେ ଅବରୋଧ ସେଇଟା ମୁକ୍ଷ ରାସ୍ତା ଘର ଅନ୍ୟ ସବୁ ରାସ୍ତାକୁ ଯିବାକୁ ସେଇଟା ତାର ବାଟ ଯେ ତାଙ୍କର ସବୁ ପଡିଛି ଯେ ସେ ଆମର ସେ ସାର୍ ମତେ କହିଲେ ଯେ ଆମେ କୌଣସି ହିସାବରେ ଯାଇପାରୁ ପର୍ଯନ୍ତ ଏ ଗଛକୁ ମାନେ କଟା ନ ହେଇଛି ତେଣୁ ସେ ଗଛକୁ ମାନେ କାଟିବାକୁ ବି ବହୁତ ସମୟ ମାନେ ଲାଗିବ ଏତେ ମାନେ ବଡ ଗଛ ନା ତ କାଟିବାକୁ ବି ସେଇଭଳି ଭାବରେ ସମୟ ଲାଗିବ ତେଣିକି ସିଏ ତ କହୁଥିଲେ କାଲି ତାଙ୍କର ରାତି ସାରା ମାନେ ଗଛ କଟା ଚାଲିଛି। ସେ ମେସି ଯୋଉ ଅଗ୍ନି ମାନେ ସମ ବାହି ଇନ୍ମା ମେ ସେମାନେ ଆସି କେମିତି ରାତି ସାରା ଗଛକୁ କାଟିିଲା ପରେ ଆଜି ସକାଳେ ସେ ରାସ୍ତା ସବୁ ପରିଷ୍କାର ହେଲା ଆଉ ପରିଷ୍କାର ହେଲା ପରେ ସେ ଆସିଲେ ଆଜି ଅଫିସ ଆଉ ଗୋଟେ କଥା ଥା ଏଇ ଯୋଉ ଆମର ପାଣିପାଗ ବିଭହା ମାନେ ମାନେ ନ୍ୟୁଜ ବା ସମାଚାରରେ ଆମେ ଯେ ଦେଖିଥିଲୁ ଏବେ ଯୋଉ ଏଲିନୋ ଆସୁଚି ତା ଯୋଗୁଁ ବୋଧେ ଏଇ ସବୁ ପ୍ରକାର ପ୍ରକାର ପ୍ରଭାବ ହଉଚି ବୁ କିଛି ଜାଗାରେ କାଳ ବୈଶାଖୀ ହବ କିଛି ଜାଗାରେ ମରୁଡି ହେଇଯିବ କି ପାଖରେ ବନ୍ୟ ଆମର ଯୋଉ ଅଞ୍ଚଳ ତମର ସେଇ ଅଞ୍ଚଳରେ ମାନେ ଅ ସମୁଦ୍ର ପାଖାପାଖି ତମର ଘର ନା ସମୁଦ୍ର ଅଠୁ ଦୂରରେ ନା ତ କେମିତି ତମ ଏରିଆ ବିଷୟରେ ମ ତେ ଟିକେ କୁହ, ଆଉ ସେଇଟା ଆଗକୁ ବର୍ଷା
ମହାରେ ଅବଶ୍ୟ ଏଲିନୋ ର ପ୍ରଭାବ ଜୋରସରେ ପଡୁଛି। ହଉ ବର୍ଷା ତ ଆମ ଆଡେ ନାହିଁ। କାଳ ବୈସାକି ଆମ ପାଖ ପାଖ ସବୁ ହେଇ ସାରିଲାଣି। ଗଛ ଫଛ ଭାଙ୍ଗିକି ସବୁ ନଷ୍ଟ ହେଇଗଲାଣି ଇଲେକ୍ଟ୍ରିକ ଫିଲେକ୍ଟ୍ରି ସବୁ ନଷ୍ଟ ହେଇଗଲାଣି। ଆମକରେ ନାହିଁ ଆଉ ଏଲିନର ପ୍ରଭାବ ଏତେ ଜୋର ଯେ ପୁରା ମାନେ କହିଲେ ଟେମ୍ପରଚର ଅଡ଼ଚାଳିଶ ଅଡଚାଳିଶ ଡିଗ୍ରୀ ବର୍ତ୍ତମାନ ରହୁଚି ଆମର ଟେମ୍ପରେଚର। ଆଉ ବିଲ ବାଡି ତ ଚାଷ ହେଇ ପାରୁ ନାହିଁ ଏତେ ଖରାରେ ପାଗ ବି ଶୁଖିଲା ବିଲ ବାଡ଼ି ଆଉ କାମ କରିହବାକୁ ବର୍ତ୍ତମାନ ପ୍ରସ୍ତୁତ ନାହିଁ। ଆଉ ତଳି ତ ପକେଇବା ଟାଇମ ହେଲାଣି ତଳି ବି ପଡି ପାରିଲାନି। ଆଜି ଆଂକେ। ଆଉ କଣ ଚାଷ ହବ ଏଇ ଟାଇପରେ, ଆଉ
ଆଉ କିଛି ତ ମାନେ ଆଉ କଣ କରିବୁ? ଏଇ କଣ କରିବ ଏଇଠୀ ଆମର ଏ ତ ପୁରା ବର୍ତ୍ତନ ମୋରୁ ଭୁମି ପାଲଟିଗଲାଣି ଆଉ ଏରିଆଟା। ଆଉ ଏଲିନୋ ପ୍ରଭାବରେ ବର୍ଷା ବି ନାହିଁ ଆମ ଚାରିିକଡା ଯାଙ୍କ ବର୍ଷା। ଜୋରସୋର ରେ ହେଇକି ଜମା ମରି ଆଉ। ଓ ଆଉ ତମ ଆଡେ କଣ କେମିତି ବର୍ଷା କର
ହଁ ଆମ ଆଡେ ତ ବର୍ଷା ଆ ତ ସେଇ ଆମ ଆଡେ ମଧ୍ୟମ ବେଶୀ ଏଠି କଣ କହିଲ ଖରା ବେଶୀ ନାହିଁ ଆଉ ବର୍ଷା ବେଶୀ ନାହିଁ ଶୀତ ମାନେ ଆମର ଗୋଟେ ମଧ୍ୟମ ଅଞ୍ ଞ୍ଚଳ ଯେ ଯାହା ହେଲେ ବି ଆମେ ପ୍ରଭାବ ଆମେ ମାନେ ବି ପାଇବୁ। କାହିଁକି ନା ଏ ଯୋଉ ଏଲିନ ପ୍ରଭାବରେ ତ କହୁଚି ଯଦି ବର୍ଷା ତ ଯଦି ନ ହବ ବର୍ଷା ନହେଲେ ତ ଆମର ଏପଟେ ଗଛ ବି ଆମେ ବଞ୍ଚେଇ ପାରିବୁନି। କାରଣ ଆମର ଟିକେ ଶୁ ମାନେ ଶୁଖିଲି ବେଶୀ ଯଦି ବ ଆମର ଟିକେ ଟିକେ ହବ ତାହେଲେ ହବ କଣ କହିଲ ମିଳିବ ବ, ମାନେ ଆମେ ପାଣି ଟା ଟିକେ ପାଇପାରିବ ଆଉ ଯଦି ପାଣି ବହୁତ ଦିନ ବର୍ଷା ଛାଡିଦବ ତାହେଲେ ଟୋ ଆମେ ସମ୍ପୂର୍ଣ ରୂପେ ପାଣି ଏଇଟା। ତ ବି କିଛି ବ ସେ ସବୁ ପ୍ରଥମତ ତଳୁକୁ ପଳିବ ସେତେବେଳେ ତଳୁକୁ ପ ପଳେଇବ ପଳେଇଲା ପରେ କଣ ହବ ଯେ ଆମେ ଆଉ ପାଣିରେ ଆଉ ଗଛ ଲତାକୁ କେମିତି ବଞ୍ଚେଇବୁ ପାଣି ତ ନିଜେ ପିଇବାକୁ ଚଳିବାକୁ ଅସୁବିଧା ହବ ନା। ଆଉ ଆମେ କେମିତି ପାଣି ପିଇ ପାରିବୁ ତେଣୁ କିି ଆମର ବହୁତ ପ୍ରଭାବ। ପକେଇବ ମାନେ ଖରା ଦିନର ଯେମିତି ଖରା ଦିନ ଆମ ମାନଙ୍କର ଆଗରୁ ବ ବର୍ଷଙ୍କ ମାନେ ପ୍ରଭାବ ବହୁତ ମାନେ ପଡେ ସେଇଭଳି ଭାବରେ ଆମକୁ ପ୍ରଭାବ ପଡିବ। ଆଉ ଗୋଟେ କଥା ଯଦି ଏ ମାନେ କଣ ପାଖ ପାଖରେ ଯଦି ି ମଣିଷ ମାନେ ତ ଆମର କଣ ଯେହେତୁ ଇଏ ତ ଗ୍ରାମାଞ୍ଚଳ ନା ଲୋ କମାନେ ସେଇ ପାଣିକୁୁ ନିର୍ଭର କରି ତାଙ୍କର ବିଭିନ୍ନ ପ୍ରକାର ଫସଲ କରିଥାନ୍ତି। ଧାନ କରନ୍ତି ଏଇ ମୁଗ କରନ୍ତି କୋଳଥ କରନ୍ତି। ତାପରେ ବିଭିନ୍ନ ପ୍ରକାରର ମାନେ କରନ୍ତି କଣ କହିଲ। ବିଭିନ୍ନ ପ୍ରକାରର ଫସଲ କରିକି ସେମାନେ ଚଳନ୍ତି ଆଉ ଯେତେବେଳେ ଏଇଗୁଡା ସବୁ ହେଲା କମିଯିବ ବନ୍ଦ ହେଇଯିବ ମାନେ ପାଣିର ଅଭାବ ଟା ଯେତେବେଳେ ହବ ସେମାନେ କଣ କରିବେ ଆଉ ସେ ଫସଲ ବି ହେଇପାରିବନି ଯାହା ଫଳରେ ତାଙ୍କର ଯୋଉ ବର୍ଷ ସାରାର ଯୋଉ ଆୟ ହ ସେଇଟା ବି ହେଲା ବନ୍ଦ ହେଇଯିବ। ମାନେ କମିଯିବ କମେଇଲେ ତାଙ୍କର ମଧ୍ୟ ମାନେ ଆର୍ଥିକ ସଙ୍କଟ ବି ଦେଖ ଦେଖାଯିବ ତେଣୁକି ବର୍ଷା ଉପରେ ବହୁତ କିଛି କ୍ଷତି ମାନେ ହବ। ବୋଲି ଆ ଆଶା କରାଯାଉଛି ଦେଖିବା କଣ ହଉଛି ଆଉ ଗୋଟେ କଥା ତମ ମାନଙ୍କର ର, ତମ ମାନଙ୍କ ର ଏରିଆ ରେ ମାନେ କେମିତି ଯୋଉ ସୂର୍ଯ୍ୟମୁଖୀ ଚାଷ କରନ୍ତି ବୋଲି ମୋତେ ଲାଗିଲା ପୂଜମୁଖୀ ଚାଷ ମୁଁ ଜାଣିଛି ଯେ ତୁମ ଏରିଆରେ କାଳେ କରୁଚନ୍ତି କେମିତି କଣ କରୁ ଚନ୍ତି ଟିକେ ମତେ ସେ ବିଷୟରେ ଦେଖିବା ଟିକେ କହିବେ।
ଆମ ଏକରେ ସୂର୍ଯ୍ୟମୁଖି ଚାଷ ହଉଚି। ସୂର୍ଯ୍ୟମୁଖୀ ଚାଷ ଟା ଆମର ଅ ଜାନୁଆରୀ ଫେବୃଆରୀଠୁ ଷ୍ଟାର୍ଟ କରାହଉଚି। ଜାନୁଆରୀ ଫେବୃୁଆରୀରୁ କଲେ ଚାଷ ବାସ କରିକି ଚାଷ କରାହେଲା ଜାନୁଆରୀ ବେଳକୁ ତାରେ ମାଟି ପୁରା ଗୁଣ୍ଡ କରାହେଉଚି। ପୁରା ଗୁଣ୍ଡ କରା ହେଇକି ପୁରା ଧାଡି ଧାଡି ଗଛ ଲାଗୁଚି। ସୂର୍ଯ୍ୟମୁଖୀରେ ମୋଟେ ତିନି ବୋଳ ପାଣି ଲାଗେ। ତିନି ମୁଳ ପାଣି ଲଗେ। ତିନି ବୂଳେ ପାଣି ଲାଗିକି ତାପରେ ସୂର୍ଯ୍ୟମୁଖୀ ହୁଏ ଯଦି ପବନ ଫଵନ ରହିଲା ସୂର୍ଯ୍ୟମୁଖି ଗଛ ଶୋଇଦିଏ ସେଥିପାଇଁ ତା ଫୁଲଟା ନଷ୍ଟ ହେଇଯାଏ ପବନ ଫଵନ ହେଲା ସୂର୍ଯ୍ୟମୁତଖି ଗଛ ସୁନ୍ଦର ଭାବରେ ହବ ଆଉ ତାକୁ କଟିକି ତା ଫୁଲରେ ଯୋଉ ବଟ ବଡ ଫୁଲ ହୁଏ ଫୁଲକୁ ବାଡେଇକି ତାଠୁ ମଞ୍ଜିକି ବାହାର କରାଯାଏ ମଞ୍ଜିିକି ନେଇକି ଆମେ ତେଲ ମିଲରେ ପେଶେଇକି ତେଲ ବାହାର କରୁ। ସୂର୍ଯ୍ୟମୁଖୀ ଗୋଟେ ଭଲ ନିଜେ ବି ତାର ତେଲ ଖାଇପାରିବା। ଆଉ ରଖିକି ଆମେ ବର୍ଷ ଟାଙ୍କ ସେଇଥିରେ ସୂର୍ଯ୍ୟ ତେଲ ବାହାରୁ ନ କିଣିକି ଆମେ ସୂର୍ଯ୍ୟମୁଖୀ ତେଲରେ ଚଳିପାରିବା ସେଟା ଗୋଟେ ଫ ଆମଦାନୀ କରେ ଫସଲ ଲାଭଜନକର ଫସଲ। ସୁଯ୍ୟମୁଖୀ।
ତଥା। ଆଉ ଏଥରେ ଗେଣ୍ଡୁ ଫୁଲ କରୁଚନ୍ତି ଗେଣ୍ଡୁ ଫୁଲ କରୁଚନ୍ତି ଜେ ସେଇ ଗେଣ୍ଡୁ ଫୁଲ ବି ମୁଁ ହେଲା ଚିନ୍ତା କରିଚି କେମିତି ଦେବି, ମାନେ ନିଜେ କରି ବୋଲି ମୁଁ ଭାବିଚି ତେଣୁ କିି ମୁଖିଆ ସେଇ ଗଜେଣ୍ଡୁ ଫୁଲ ଯୋଉ ଚା ଆଞା। ଆଜ୍ଞା ମୁଁ ରଖୁଚି।